ମୋ ଭୟସ୍‌ ଆସୁଛି?
ହଁ ଆସୁଛି।
ଗୋଟେ ମିନିଟ୍, ଏବେ ଆଇଲା?
ହଁ।
ଆଜ୍ଞା, କଣ କରୁଛନ୍ତି?
ବସିଛି ଆଉ।
ଝିଅକୁ ଟିଉସନ୍‌ ଛାଡିକି ଆସିଲି ଆଉ ବସିଛି। ଆପଣ କରଛୁ କଣ କରିଛନ୍ତି?
ନାଇଁ ମୁଁ ଟିକେ ବାହାରିଥିଲି ଏବେ ମାର୍କେଟ ଯିବି ବୋଲି।
ହଁ ହଁ ମାର୍କେଟ ରେ କଣ କିଣାକିଣି କରିବାର ଅଛି ବୋଧେ?
ଆଜ୍ଞା, ଆଜ୍ଞା ଡ୍ରେସ୍‌ ଚପଲ ଫପଲ କିଣା କିଣି କରିବାର ଥିଲା ଚପଲ ଆଣିବାର ଥିଲା ଦିଟା।
ହଁ ହଁ।
ଆଉ ଭଲ ଅଛ?
ହଁ ହଁ ଭଲ ଅଛି।
କଣ ଖାଇଥିଲେ?
ସକାଳେ ଭାତ ଡାଲି ଆଉ ଯୋଉ କୋବି ତରକାରୀ କରିଥିଲି ଏଇ ଯୋଉ ଖରା ବେଲେ।
ଆଜ୍ଞା।
ଆପଣ?
ମୁଁ ଦିନ ବେଳା ଖାଇ ଦେଇଥିଲି ଅବଢା ଆସିଥିଲା ମନ୍ଦିରରୁ।
ହଁ ହଁ। ଆଜି ଅବଢା ଖାଇଥିଲି।
ଆଜ୍ଞା।
ଦିନରେ ଖାଇଥିଲି ଆଜ୍ଞା ଆଜ୍ଞା ଭଲ ଅଛନ୍ତି।
ହୁଁ।
ଆଉ ଆପଣଙ୍କର ଫେବରାଇଟ ଖାଇବା କଣ?
ଫେବରେଡ ମାନେ କଣ ଅବ ସେଇତ ଅ ଘର ମତେ ବେଶୀ ଘରର ଦେଶୀ ଜିନିଷ ବେଶୀ ଭଲ ଲାଗେ। ଗାଁ ଆଡୁ ଟିକେ ଆସେ ଡାଲି ଫାଲି ସବୁ। ଆଉ ଦେ ଦେଶୀ ଜିନିଷ ବେଶୀ ଭଲ ଲାଗେ ବେଶୀ ମୁଁ ତ ହୋଟେଲ ଜିନିଷ ବେଶୀ ଖାଏନି ବାହାର ଜିନିଷ ବିତେ ଖାଇନି ବରା ପ ବରା ହେଲା କି ତେଲିଆ ଜିନିଷ ହେଲା। ଏସିଡ଼ିଟି ଟିକେ ରହୁଛି ଦେହରେ ବୋଲି ଘରେ ଯାହା ବନାହେଇଥିବ ସେଇଆ ହିଁ ଖାଏ।
ଓହୋ।
ଭାତ ଡାଲି ହେଲା ଭଜାହେଲା ତରକାରୀ ହେଲା ଏସବୁ ଭିତରେ ଏଇଆକୁ ଖାଏ ଆଉ।
ଆଛା ଝିଅର କୋଉ କ୍ଲାସ?
ଝିଅର ଫୋର୍ଥ ହେଲା ଏବେ।
ଆପଣଙ୍କର ପଢାପଢି କର।
ଆଜ୍ଞା।
ମୁଁ କହିଲି ଆପଣ ତାକୁ ପଢା ପଢି କରନ୍ତି?
ହଁ ଘରେ ପଢଉଛି ଟିକେ ଟିକେ। ଘରେ ଟିକେ ପଢଉଛି ଟିଉସନ୍‌ ଯାଉଛି। ଟାଇମ ପାଇଲା ଘରେ ବି ସନ୍ଧ୍ୟାରେ ସିଏ ଆସିଲେ ଟିକେ ପଢାପଢି କରୁଛି। ସ୍କୁଲ ତ ଛୁଟି ହେଇଯାଇଥିଲା ଏଇନା ଖୋଲା ହେଇଛି କାଲିଠୁ ବୋଧେ ଖୋଲିବ ଆଜି ଆଜି ଖୋଲିନି କାଲି ତୁ ଖୋଲିବ
ଓହୋ
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ବାବା, ମାମା, ମୋର ଗଟେ ସାଙ୍ଗ
ହୁଁ
ଆଜି କଣ ପୂଜା ପର୍ବ କଣ ଥିଲା ନା ଜୋ ଅଭଡା ଖାଇଲେ ନା ଘରେ ବମନମ ମାନେ ଏମତି କିଛିନା ଲାଗୁ ଆଣିକି ଖାଇଲେ
ଏମତି ଏମତି ଏମିତି ହ୍ୟାଲୋ ନାଇଁ ମୁଁ ଅନମାରିଡ ବା ହେଇନି
ଣା ନାଇଁ କିଛି ନାଇଁ ଏଠି ଆମ କଣ କିଏ କାହାକୁ ଜାଣିଛେ ନା କଣ
ହଁ ଜାଣିନଥିଲେ
ପଢାପଢି କରୁଛନ୍ତି କି?
ଆଜ୍ଞାଆଜ୍ଞା ମୋର ଏବେ ଗ୍ରାଜୁଏସନ୍ ଚାଲିଛି।
କାଜି୍ୟେଷଣ
ଆଉ କଣ କରିଥିଲେ ସେ ଏବେ
ଏଇନା କଣ କରୁଥିଲେ କହିଲେ?
ଏନ ବାହାରହାରଇ।
ଉ ଶୁଭନି ଟିକେ ଟିକେ ସ୍ଲୋ କଥା ହେଇଲେ ବୋଧେ ବୟସ? ନିିଅର ଆସୁନି।
ଏବେ ଆସିଲ?
ହଁ ଟିକେ ସ୍ଲୋ ଆସିଲା ତ ଶୁଭୁନଥିଲା।
ଆା ମୁଁ କହିଲେ ଏବେ ବାହାରୁଛି ମାଛି ଆସଯିବେ ଟିକେ।
ଓହୋ ବାହାରିଛନ୍ତି? ଭୁବନେଶ୍୍ୱରରେ ରହୁଛନ୍ତି କି?
ଆଜ୍ଞା ଆଜ୍ା।
ହଁ ହଁ।
ତାପଣ?
କଣ କହିଲେ।
କଣ?
ମୁଁ ବି ଏଇ ଭୁବନେଶ୍ଵର।
ହୁ।
ନିରେ ଆମର ବି ମାର୍କେଟ ଯାଇଥିଲୁ ସବୁ କିଣାକିଣି କରିଦେଇଛୁ ଆଉ।
ଆଠା।
ମତେ ସେକୋଉ ଜାଗାକୁ କଇଁଲେ?
ହାଲୋ?
ହାଲୋ।
ହାଲୋ?
ହାଲୋ?
ହଁ ହାଲୋ।
ଶୁବିଲା?
ହୁଁ ଏଇନା ଶୁଭିଲା।
ହଁ ମୁଁ କହିଲି ଭୁବନେଶ୍ଵର କୋଉ ଜାଗା କହିଲେ?
ଭୁବନେଶ୍ଵର ଏଇ ବୋରମୁଣ୍ଡା ପାଖରେ। ହଁ।
ଓହୋ ଆମରବି ଷ୍ଟେସନ୍ ବଜାର।
ଷ୍ଟେସନ୍ ବଜାର।
ମାର୍କେଟ ସେଇଠୁ ପାଖ ହଉଚିକି?
ହଁ ମାର୍କେଟ
ଆପଣ ଆପଣଙ୍କର ସେଠୁ ମାର୍କେଟ ପାଖ ହଉଚି।
ଆଜ୍ଞା ଚାରି କିଲୋମିଟର୍ ହବ ଏଇଠୁ।
ହଁ। ଆଉ ଏଇନା ସନ୍ଧ୍ୟାରେ କଣ ଟିଫନ୍ କରିବେ?
ହୁଁ।
ଆଉ କୁହନ୍ତୁ? ରଜରେ କୁଆଡ଼େ ବୁଲାବୁଲି କରିଥିଲେ?
ରଜରେ ଖରାରେତ କୁଆଡ଼େ ବୁଲି ହେଲାନି ସେ ଝିଅ ଯାଇଥିଲା କେବଳ ପୁରୀ ଉମ୍ ଭାଉଜ ମାନେ ଆସିଥିଲେ ଭାଇ ଭାଉଜ ଯେ ସେପୁରୀ ଯାଇଥିଲା। ଆଉ ଏଇ ପାଖା ପାାଖି ଆମେ ଟିକେ ବୁଲାବୁଲି କରିଥିଲୁ ଯୋଉ ରଜ ଉତ୍ସବ ଏଇଠି ହଉଚିଯେ ଯାଇଥିଲୁ ଝିଅର ପ୍ରୋଗ୍ରାମ ହଁ ଝିଅରବି ପ୍ରୋଗ୍ରାମ ଥିଲା ସେନାଚ କଲା
ଏତିକି ଆଉ ଖରାରେତ ବାହାରକୁ କୁଆଡ଼େ ଯାଇ ହଉନି
ଖରା ଏତେ ଜୋରେ ହଉଚିଯେ ଗରମ୍
ହଁ ବହୁତ୍ ଗରମ୍ ଲାଗୁଚି। ବର୍ଷା ଟିକେ କେତେଳେ କେମିତି ହେଇଯାଉଚି ସିନା ଲେକିନ୍ ଗୁଳୁ ଗୋଳି ବେଶୀ ହଉଚି।
କଁ ବର୍ଷା ହଉଚି ଯୋଉଠି ଚାରିଟା ବେଳକୁ ହଉଚି ଦିନ ବେଳା ଆସିଲେ ହେଲେ ଟିକେ ହନ୍ତା।
ହୁଁ ହୁଁ।
ଠିକ୍ ଚାରିଟା ବେଳେ ହେଲେ ବର୍ଷା ଉଠଉଚି।
ସନ୍ଧ୍ୟା ଟାଇମରେ ଉଠଉଚି ଦି ତିନିଟା ଦିଟା ହେଲାକି ସକାଳୁଆ ଜାଣେ ଥରେ ବର୍ଷା ହେଇଗଲେ ଟିକେ ଥଣ୍ଡା
ହୁଁ ହଁ। ଚାରିଟା ବେଳେ ହେଲେ ଠିକ୍ ବର୍ଷା ହବ ଦିନମାନେ ଯୋଉ ଗୁଳୁ ଗୁଳି ଖରା ଜୋରେ
ହୁଁ।
ଆଉ।
ଆପଣ କାଲି ଫ୍ରି ଅଛନ୍ତି?
କାଲି ହଁ ଫ୍ରି ରହୁଛି ମୁଁ।
ମୁଁ କାଲି ଆପଣଙ୍କୁ ଆଉ ଗୋଟେ ନମ୍ବରରୁୁ କଲ୍ କରିବି ଠିକ ଅଛି।
ଠିକ ଅଛି। କରିବେ କେତେଟାରେ କହିଲେ ସେ ଖରା ଟ ଖରା ହେଲା ବଲା ମୁଁ ମେସେଜ କରିବି ମୁଁ କହିଦେବି।
ହଁ ହଁ ଆପଣ ନା ନା ମୁଁ ମେସେଜ କରିକି ଆପଣଙ୍କୁ କଲ୍ କରିବି।
ଆଜ୍ଞା ଠିକ ଅଛି ରହୁଛି।
ଏଇ ଆଠ ମିନିଟ ହେଇଯି ବ।।
ଆଜି ଟିକେ ବର୍ଷା ଏଇପଟେ ପକେଇଲା ଯେ ବେଶୀ ତ ନହିଁ ପାଞ୍ଚ ମିନିଟ ଖଣ୍ଡେ ହେଇଛି। ବର୍ଷା ଟିକେ ସିନା ହେଲା ଲେକିନ ଏତେ ଗରମ ଲାଗୁଛି ଯେ କହିହଉନି।
ବହୁତ ଗରମ।
ଆଉ କଣ କୁହନ୍ତୁ?
ନାଇଁ ଗାଁ କୁ ଯାଇନି ଏଇଠି ବୁଲାବୁଲି କଲୁ।
ଗୀତ ଗୀତ କଣ ପସନ୍ଦ ହଁ ମୁଁ ମାମୁ ଘୁରକୁ ଯାଇଥିଲି।
ହଁ ହଁ।
କଣ କହିଲେ? ଏଇ ଗାଁ ରେ ଗାଁ କଣ ଭୁବନେଶ୍ଵର ନା ଅନ୍ୟ କୋଉଠି ସେଟା।
ହ ନାଇଁ କଟକ।
ଓୋ ସେଇଠି ଭଲ ରଜ ଉତ୍ସବ ହେଇଥିଲା? ନା ମୁଁ ଏମିତି ଗାଁ ରେ ଯେମତି ମନାନ୍ତି ସେମିତି କରିଥିଲେ?
ଯାଉଛନ୍ତି ନା କଣ ବାଇକ ରେ ଅଛନ୍ତି ବୋଧେ? ହଁ ହଁ।
ମୁଁ କାଲି କଲ୍ କରିବି ଆଉ।
ହଁ ହଉ ଠିକି ଅଛି!